ଆଜ୍ଞା ଆଜ୍ଞା ଭଲ ଅଛନ୍ତି ଆପଣ। ଆଜ୍ଞା ଆପଣ ଭଲ ଅଛନ୍ତି। ଆଜ୍ଞା ଆଜ୍ଞା। ଆଜ୍ଞା ଆଜ୍ଞା ନିହାତି ନିହାତି ଭାବରେ ବହୁତ ଭଲ ଅ ଆଜ୍ଞା ଆଜ୍ଞା ନିହାତି ଭାବରେ ବହୁତ ଭଲ ଅଛୁ। ଆଉ ପରିବାରର ମଧ୍ୟ ବହୁତ ଭଲ ଅଛନ୍ତି ସମସ୍ତେ।
ଆଜ୍ଞା।
ଆଜ୍ଞା ଆଜ୍ଞା ଖାଦ୍ୟ ତ ଦେଖିବାକୁ ଗଲେ ଅ ପୂର୍ ହଁ ଖାଦ୍ୟ ବହୁତ ଭଲ ରହିଥାଏ। କାହିଁକି ନା ଆମେ ଖାଦ୍ୟ ବହୁତ ଭଲ ରହିଥାଏ। କାହିଁକିନା ଆମେ ଗ୍ରାମାଞ୍ଚଳରେ ରହୁ। ତ ଦେଖିବେ ଆପଣ ବିନା ସାର ଜାତୀୟ ଖାଦ୍ୟ ବେଶ୍ କରି ଗ୍ରାମାଞ୍ଚଳରେ ହିଁ ମିଳେ। ଆଉ ଯେହେତୁ ଆମେ ଗ୍ରାମାଞ୍ଚଳରେ ରହୁ। ତ ପରିବାରରେ ଅ ଲୋକମାନେ କ କିଛି କିଛି ପରିବା ଲଗେଇଥାନ୍ତି ବାରିରେ। ତ ଠିକ୍ ସେମିତି ଆମ ପରିବାରରେ ମଧ୍ୟ ଅ କିଛି କିଛି ପରି ଗା ଲଗା ଯାଇଛି। ତ ବିନା ସାର ଜାତୀୟ ଖାଦ୍ୟ ଆମକୁ ମିଳୁଛି। ତ ଦେହ ପ୍ରତି ବହୁତ ଭଲ ଲାଗେ। ଖାଇବାକୁ ମଧ୍ୟ ତାର ସ୍ୱାଦଟା ମାନେ ବହୁତ ଅଲଗା ରହେ। ଆଉ ବହୁତ ଭଲ ଲାଗେ ଆଜ୍ଞା ଆଜ୍ଞା। ସହରାଞ୍ଚଳରେ ଏମତି ଦେଖିବାକୁ ଗଲେ। ସାର ଜାତୀୟ ଖାଦ୍ୟ ଆସି ଥାଏ ତ ଦେହ ପ୍ରତି ହିତକର ହେଇଥାଏ। ତ ସେଇ ଦୃଷ୍ଟିରୁ ମତେ ଗ୍ରାମାଞ୍ଚଳର ଅ ବିନା ସାରଜାତ୍ ତ୍ୟ ନିଜ ମାଟିର ଖାଦ୍ୟ ମାନେ ଫଳ ଗ୍ରହଣ କରି ଖାଦ୍ୟ ତିଆରି କରି ଖାଇବା ବହୁତ ଭଲ ଲାଗେ। ଆପଣଙ୍କର କଣ ମତ ରହିବ ଏଠି?
ଏଇଠି ତ ମୋର ହି ଭଲ ମତ ରହିବ। ଅ ମାତ୍ର ଆମ ଯେତେବେଳେ ସହରାଞ୍ଚଳରେ ରହିଯାଉଛୁ।
ଆଜ୍ଞା ଆଜ୍ଞା।
ଆଜ୍ଞା। ତ ସେଥିପାଇଁ ଆମକୁ ତ ଆଉ ସେ ମାନେ ଖାଇବା ତ ମିଳୁନି ନା। ଆମର ବି ବାରିରେ ଲଗେଇ ହେଇ ପାରୁନାହିଁ।
ଆଜ୍ଞା ଆଜ୍ଞା।
ଅ ତ ଯେମିତି ଆମକୁ ସିଆ ଆଳୁ ଯୋଉ ପରିବା ଆସିଥାଏ। ସେ ପରିବା ହିଁ ଆମକୁ ଗ୍ରହଣ କରିବାକୁ ପଡିଥାଏ।
ଆଜ୍ଞା ଆଜ୍ଞା। ଏଠି ଏଠି ଗ୍ରାମାଞ୍ଚଳରେ ମାନେ ମାନେ କଣ ହୁଏ କି ନା ଗ୍ରାମାଞ୍ଚଳରେ ଅ ମାନେ ଚାଷୀ ମାନେ ଚାଷୀ ଚାଷ କରନ୍ତି। ପୁଣି ସେଗୁଡା ଯେତିକି ବି ମାନେ ପରିବା ଫଳ ସଂଗ୍ରହ କରି ଦୋ ଦୋକାନୀ ଯାକରେ ଯାଇ ବିକ୍ରି କରନ୍ତି। ତ ସେ ଦୋକାନୀ ଗୁଡା ଯୋଉ ବିକ୍ରି କରନ୍ତି ସେଇଠୁ ମାନେ ଯୋଉ ଗୋଟେ ମାନେ ପାଚି ନଥାଏ ତ ସେଇଗୁଡା ପଚେଇବା ପାଇଁ।
ଆଜ୍ଞା ଆଜ୍ଞା।
କିଛି ସ୍ପ୍ରେ ୟୁଜ କରି ତା ମାନେ ତାହା ମା ଧ୍ୟମରେ ସାର ମାଧ୍ୟମରେ ତାକୁ ବ୍ୟବହୃତ କରି ବିକ୍ରି କରନ୍ତି ତ ସେ ପରିବର୍ତ୍ତନ ହୋଇଯାଏ। ଥାଏ ତ ସେଇ ଦୃଷ୍ଟିରୁ ସହରାଞ୍ଚଳରେ ଖାଦ୍ୟର ପରିବର୍ତ୍ତନ ନ ମଧ୍ୟ ଦେଖାଯାଏ ଯାହା ଫଳରେ କି ଦେହର ଅସୁସ୍ଥତା ମଧ୍ୟ କିଛି ସମୟ ପରେ ଆସିବାରେ ଲାଗେ। ଥାଏ ଏବେ ଦେଖନ୍ତୁ ମାନେ ଗ୍ରାମାଞ୍ଚଳରେ ଗ୍ରାମାଞ୍ଚଳରେ ଲୋକ ଅ ପ୍ରାୟ ନ ଏବେ ପ୍ରତିଶତ ଲୋକ ମାନେ ଯିବା ସମୟ ମାନେ ଯଦି ଦେଖାଯିବ ତାହେଲେ ନବେ ପ୍ରତିଶତ ରହିଥାଏ। ଯାହାକି ସହରାଞ୍ଚଳରେ ମାତ୍ର କେବଳ ଚାଳିଶି ଚାଳିଶି କିମ୍ବା ପଚାଶ ପ୍ରତିଶତ ହୋଇଗଲେ ଲୋକଙ୍କର ଯିବା ପାଇଁ ରାସ୍ତା ଜଲଦି ଖୋଲିଯାଏ।
ଆଜ୍ଞା ଆଜ୍ଞା।
ଆଜ୍ଞା ଆଜ୍ଞା ଏହିପରି ଭାବେ ହୋଇଥାଏ ଏବଂ ଚାଳିଶି କିମ୍ବା ପଚାଶ ହେବା ପରେ ବିଭିନ୍ନ ପ୍ରକାରର ରୋଗ ମଧ୍ୟ ଆସିଥାଏ। ଥାଏ। ଯାହାକି ଗ୍ରାମାଞ୍ଚଳର ଲୋକ ଅ ଚାଳିଶି ପଚାଶ ବୟସ ମଧ୍ୟରେ କୌଣସି ରୋ ରୋଗ ନଥାଏ ନବେ ପ୍ରତିଶତ ହେଲା ମଧ୍ୟ ମଧ୍ୟ କାହାକୁ ମଧ୍ୟ ରୋଗ ଆସିନଥାଏ। ତ ଏହା ଏଗୁଡ଼ିକ ଦେଖି ମାନେ ବହୁତ ଭଲ ଲାଗେ। ଆଜ୍ଞା ଆଜ୍ଞା। ଆଉ ଆପଣଙ୍କୁ ଗ୍ରାମାଞ୍ଚଳରେ ମାନେ ବୁଲିବା ପାଇଁ ଭଲ ଲାଗେ?
ଯାତାୟାତ ତ କରିବାକୁ ମୋତେ ବହୁତ ପସନ୍ଦ ଭଲ ଲାଗେ। ଗ୍ରାମାଞ୍ଚଳରେ ବି ରହି ରହିବାକୁ ମତେ ବହୁତ ଭଲ ଲାଗେ କାରଣ ଗ୍ରାମାଞ୍ଚଳର ଯୋଉ ପାଣିପାଗ ଅ ସେଇଠିର ଝରଣା ନଦୀ କି ମାନେ ସେଠାରେ ଅଧିକ ଗଛ ଲତା ଥିବା ଯୋଗୁଁ ମୋତେ ଗ୍ରାମାଞ୍ଚଳ ଯିବାକୁ ବହୁତ ଭଲ ଲାଗେ। ଆଉ ଆପଣଙ୍କୁ ଯାତାୟାତ କରିବାକୁ ଭଲ ଲାଗେ?
ଆଜ୍ଞା ଆଜ୍ଞା ନିହାତି ଭାବରେ ବହୁତ ଭଲ ଲାଗେ ଅ ଗ୍ରାମାଞ୍ଚଳରେ କଣ କି ସେ ଯୋଉ ସୌନ୍ଦର୍ଯ୍ୟ ଭରା ସେ ନଦୀର ମାନେ ଢେଉ ଆଉ କିମ୍ବା ସେ ଯୋଉ ପାହାଡ଼ ମଧ୍ୟରୁ ଅ ଉଦୟ ହେଉଥିବା ସେ ସୂର୍ଯ୍ୟର କିରଣ ଯଉ ଆମ ଦେହ ଉପରେ ପ୍ରଭାବିତ କରେ ତାର ଯେଉଁ ସୌନ୍ଦର୍ଯ୍ୟତା ଆଉ
ଓ ମାନେ ପ୍ରାକୃତି ଦୃଶ୍ୟ ଦେଖିବାକୁ ଆମେ ସଦାସର୍ବଦା ଯଉ ମିଳିଥାଏ ପ୍ରତିଦିନ ଭଳି। ଅ ସାଙ୍ଗସାଥି ମେଳ ହୋଇ ଯୋଉ ଆମେ ପାହାଡ଼ ଉପରକୁ ଚଢ଼ି ଯାଉ ସକାଳୁ ସକାଳୁ ସକାଳୁ ଉଠି ସେଇ ସାଙ୍ଗସାଥି ମାନେ ଗାଧେଇବା ତାର ଯୋଉ ମଜା ଟା ଥାଏ ସେ ମଜା ଆଉ କୋଉଠି ମିଳି ନଥାଏ ତ ପିଲା ଏଇଭଳି ମାନେ ଦେଖିବାକୁ ଦେଖିବାକୁ ଗଲେ ପିଲାଦିନେ ମଧ୍ୟ ମାନେ ବହୁ ମାତ୍ରାରେ ସାଙ୍ଗସାଥି ସାଙ୍ଗସାଥି ମଧ୍ୟରେ ଆମେ ଖେଳା ବୁଲା କରୁ କିମ୍ବା ମେଳା ଆସିଲା ତ ମେଳାରେ ବୁଲିବା। ପାହାଡ଼ ଚଢ଼ିବା ଏଇ ଗୁଡ଼ା ମାନେ ବୋହୁତ ମାନେ ସ୍ମୃତି ହେଇକି ରହିଯାଏ। ଏଇକ୍ କାହିଁକି ନା ବର୍ତ୍ତମାନ ସମୟରେ ଆ ବୋହୁତ ମାନେ ଲୋକ କେହି ସହରାଞ୍ଚଳରେ ଚାଲିଗଲେଣି ତ ଏହି ଗ୍ରାମାଞ୍ଚଳରେ ଅଛନ୍ତି। ତ ଅଲଗା ଅଲଗା ଭିନ୍ନ ଭିନ୍ନ ସ୍ଥାନ ଭିନ୍ନା ଭିନ୍ନ ଭିନ୍ନ ଜାଗାରେ ରହିଛନ୍ତି ତ ସ୍ ସେ ପୂର୍ଣ୍ଣ ଦିନ ଭଳି। ପୂର୍ବ ଦିନ ଭଳି ସାଙ୍ଗସାଥି ଆଉ କେହି ନାହାନ୍ତି। ତ ସେଇ ଗୁଡ଼ାର ପିଲା ପିଲାଦିନର କ କଥା ମାନେ ବୋହୁତ୍ ସ୍ମୃତି ଭଳି ଆସେ ମନକୁ ଆସେ। ତ କେବଳ ମନେ ହିଁ ପକାଉ କାହିଁକି ନା ସେଇ ସମୟ ଟା ଖୋଜିଲେ ମଧ୍ୟ ଆଉ ଆମେ ପାଉନାହୁଁ। ସେଗୁଡ଼ାକ କିଛି କିଛି ମନେ ପଡ଼ିଯାଏ। ଆପଣଙ୍କର ମାନେ କଣ ସ୍ମୃତି ଏମିତି ଅ ଛି ଯୋଉଁଟା କିି ପିଲାଦିନେ ମାନେ କିଛି ସାଙ୍ଗସାଥି ମାନଙ୍କ ସମୟରେ ଏଁ ଏ ସମୟ ବିତେଇଥିଲେ?
ଆଜ୍ଞା ଆଜ୍ଞା ସାଙ୍ଗସାଥି ମାନଙ୍କ ବାସ୍ ଛୋଟ ବେଳର ଅ ବିତେଇଥିବା ସ ସମୟ ହୋଉଚି ପ୍ରଥମ ସମୟ ତ ଆମେ ହାଁ ଯେତେବେଳେ ଆମର ଖରା ଛୁଟି ହୋଇଯାଇଥାଏ ସେତେବେଳେ ସାଙ୍ଗସାଥି ମାନେ ସବୁବେଳେ କହନ୍ତି ଦିନଯାଙ୍କ ଦିନ କେମିତି ସରିବ ଜଗିଥିବୁ। ଦିନ ଯେତେବେଳେ ସେଇ ସୌନ୍ଦର୍ଯ୍ୟ ର ଲାଭ ଅ ସରିଯାଏ ଖରା ଛୁଟି ହେଲା ମାନେ ଆମର ପ୍ରଥମ କରି ଆମେ ସେ ସବୁ ଅଜା ମା ଘରକୁ ବୁଲି ଯାଉ। ସେଇଠି ସବୁ ଆମେ ଭାଇ ଭୋଉଣୀ ମାନେ ସବୁ ଜଗିଥାଉ କେତୋବେଳେ ଦିନ ସରିବ ସନ୍ଧ୍ୟା ହେଲେ ଆମେ କେତୋବେଳେ ମାନେ ପଡି ହ୍ଯାଆଡେ ଯାଇକି ଖେଳିବୁ। ସେହିଆ ଗୋଟେ ଆଉ ଦିନ ଯାଙ୍କ ବି ଘର ଭିତରେ ବୋହୁତ ଦିନଷ ସାଙ୍ଗସାଥି ଭିତରେ ଖେଳିଥାଉ ଆ। ଯେମିତି ସେଇଆ ତ ପ୍ରଥମ ଇଏ ମୁଖ୍ୟତଃ ଆମର ଖେଳ ତ ଜାଣିଥିବେ ଏପଟେ ବେଶୀ ମୁଖ୍ୟତଃ ଖେଳ କବାଡି। ଇ
ନିହାତି ନିହାତି ଭାବରେ ଗାଁ ଗହଳିର ଲୋକ ବୋହୁତ ମାନେ ସେ କବାଡି ଖେଳ ବୋହୁତ ଖେଳନ୍ତି। ଏ ବୋହୁତ ଦେଖେ ମଧ୍ୟ ହଁ ଆଜ୍ଞା ଆଜ୍ଞା ନିହା ଆଉ ଆଜ୍ଞା। ତା କଣ କହିଲେ?
ପିଲ ପିଲ ବାଡି କେବେ ଖେଳିଚନ୍ତି?
ଆ ହଁ ମାନେ ପିଲା ଦିନ ଖେଳେ ଖେଳିଚି ବର୍ତ୍ତମାନ ସମୟରେ ତ ଆଉ ଖେଳିବାକୁ ସୁଯୋଗ ମିଳେନି ଆ ପିଲା ଦିନେ ଖେଳେ ଆଉ ସେଇଟା ସେଗୁଡ଼ା ମଧ୍ୟ ସ୍ମୃତି ଭଳି ହିଁ ସବୁବେଳେ ମନେ ପକାଇଥାଏ। ମାନେ ଖାଲି ସମୟରେ ଯେତେବେଳେ ବସେ ତ ସ୍ ତି ଭଳି ଏଁ ମନେ ପ
ମନେ ରହିଥାଏ ଆଜ୍ଞା ଆଉ ଯାତାୟତ କୁଆଡେ କୁଆଡେ କରିଚନ୍ତି ବୁଲିଚନ୍ତି ଆମର ତ ଓଡିଶା ଭିତରେ ବୋହୁତ ଯାତାୟତ ମାନେଙ୍ଗ ଆଁ କରିବା ସ୍ଥାନ ଯେମିତି କିି ପ୍ରଦର୍ଶନୀ ସ୍ଥାନ ବି ବୋହୁତ ଗୁଡିକ ଅଛି। ତ କୁଆଡେ କଣ ବୁଲିଚନ୍ତି ତାର ବି ଅନୁଭୂତି ଟିକେ କୁହନ୍ତୁ?
ଆଜ୍ଞା ଆଜ୍ଞା ନିହାତି ଭାବରେ ତ ବୁଲାବୁଲି ତ ସମସ୍ତ ପ୍ରକାର ସ୍ଥାନରେ ରେ ବୁଲାବୁଲି ଭ୍ରମଣ ମାନେ ଚାଲି ରହିଥାଉଚି। ଆଗକୁ ମଧ୍ୟ ଇଚ୍ଛା ହୋଉ ଛି ଯେ ଯିବା ଏଇ ଜାଗାକୁ ଯିବା ସେଇ ଜାଗାକୁ ଯିବା ଆ ପରିବାର ସହିତ ହୋଉ। କିମ୍ବା ବନ୍ଧୁଙ୍କ ସହିତ ହୋଉ ଯେକୌଣସି ସ୍ଥାନକୁ ଯିବା ପାଇଁ ଆମେ ସବୁବେଳେ ବନ୍ଧୁ କିମ୍ବା ପରିବାରକୁ ମାନେ ସ୍ ସହଯୋଗ କରି ମିଳିମିଶି ଯିବା ପାଇଁ ଇଛା ପ୍ରକାଶ କରିଥାଉ, କିନ୍ତୁ ଦେଖିବାକୁ ଯିବେ ମାନେ ଆମେ ଯେହେତୁ ଆମେ ଓଡିଶାରେ ଅଛେ ତ ଓଡିଶାର ପୁରୀର ମହାପ୍ରଭୁ ଶ୍ରୀ ଶ୍ରୀ ଶ୍ରୀ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କେମିତି ପାଇବା ସେଇଟା ସମସ୍ତଙ୍କ ମାନେ ମନରେ ସେଇ ଆଶାଟା ରହିଥାଏ। ଆଉ ତାଙ୍କ କିନ୍ତୁ ଦେଖି ବେ ଯେ ତାଙ୍କର ଯେ ପର୍ଯ୍ୟନ୍ତ ଡୋରି ନ ଲାଗେ ତ ଆମେ ତାଙ୍କ ଏ ଦର୍ଶନ ପାଇବାଟା ଅ ବିଳମ୍ବ ହୋଇଥାଏ, ଉମ ଦେଖନ୍ତୁ ଏବେ ଆ ଗତକାଲି ଉ ତାଙ୍କର ମାନେ ସ୍ନାନ ପୂର୍ଣ୍ଣିମା ଗଲା। ଠି ମଧ୍ୟ ବହୁତ ଅ ଦୂର ଦୂରରୁ ଏକତ୍ରିତ ହୋଇ ଲୋକମାନେ ଆସିଲେ, ଆଉ ତାଙ୍କର ସେଇ ଯାତ୍ରାକୁୁ ମାନେ ସଫଳ କଲେ, ସ୍ନାନ ପୂର୍ଣ୍ଣିମା ଦର୍ଶନ କଲେ, ଏ ଜଗା ଜଗାଙ୍କ ସ୍ନାନ ଆମ ଆମର ମାନେ ଦର୍ଶନ ମାନେ ସେ ଗୋଟେ ଭାଗ୍ୟ ତ ନୁହେଁ ସୌଭାଗ୍ୟ ବୋଲି ଆମେ କହିପାରିବା, ଆଗକୁ ମଧ୍ୟ ଆସୁଛି ଗୁଣ୍ଡିଚା ଯାତ୍ରା। ମହାପ୍ରଭୁଙ୍କର ରଥଯାତ୍ରା ଯାହା କହୁଛେ ଆମେ ଅଁ ଗତ ମାସରେ ଅଛି। ତ ସେଠି ମଧ୍ୟ ଯିବା ପାଇଁ ବହୁତ ମାନେ ଆଶା ରହିଛି। ଆଉ ସାଙ୍ଗସାଥି ମେଳ ହୋଇ ମେଳା ଆସିବ ବୁଲାବୁଲି କରିବା ଅ ସେଇଟା ତ ରହିଛି କାହିଁକି ନା ଯେ ତ ଆମେ ଓଡିଶାରେ ରହୁଛୁ ତ ଓଡିଶାର ଗୋଟେ ଏଇଟା ଗର୍ବ, କାହିଁକି ନା ବହୁତ ବହୁତ ଦୂରରୁ ବ ମାନେ ଅଲଗା ଅଲଗା ଭିନ୍ନ ଭିନ୍ନ ରାଜ୍ୟରୁ ଲୋକ ଆସ ନ୍ତି ଆମ ଓଡିଶାକୁ ଆସନ୍ତି ଦର୍ଶନ କରିବା ପାଇଁ ଯାହା କି ଆମେ ଓଡିଶାରେ ରହିକି ହିଁ ଯୋଉ ଦର୍ଶନ କରୁଛୁ ଯା ଯୋଉଟା ଦେଖିବାକୁ ଗଲେ ଅ ଚାରୋଟି ସ୍ଥାନରୁ ଗୋ ଏ ସ୍ଥାନ ଧାମ ରହେ ଚାରୋଟି ଧାମରୁ ଗୋଟିଏ ଧାମ ଓଡିଶାରେ ରହୁ ଚି। ତ ସେଇଟା ଆମର ଆଜ୍ଞା ଆଜ୍ଞା ଆମର ଗୋଟେ ହବ ବୋଲି ଆମେ କହିପାରିବା, ତ ସେଇ
ତାପରେ ତାର ସେହି ଯୋଉ ପୂର୍ବ ପଟେ ରହିଯିବା ଯୋଗୁ ତାର ସୌନ୍ଦର୍ଯ୍ୟ ବି ବହୁତ ଭଲ। ଯେମିତି କିି ପୁରା ଅଁ ସମୁଦ୍ର କୂଳରୁ ଯୋଉ ସେ ଢେଉ ପ୍ରଭୁଙ୍କର ଯୋଉ ନୀଳଚକ୍ରଙ୍କର ଦର୍ଶନ ସେଇଆ ତ ଅପୂର୍ବ ଅଟେ, ପ୍ରଭୁଙ୍କୁ ପୁଣି ଯେତେବେଳେ ଇଏ ହବ ତ ବର୍ତ୍ତମାନ ତ ପ୍ରଭୁ ପନ୍ଦର ଦିନ ପର୍ଯ୍ୟନ୍ତ ଅଣସର ନୀତିରେ ରହିବେ। ତ ଏବେ ତ ଦର୍ଶନ ବନ୍ଦ ରହିବ, ପୁଣି ସେ ପ୍ରଭୁଙ୍କର ଚକ୍ଷୁ ନେ ତ୍ର ଉତ୍ସବ ପରେ ଯୋ ତାଙ୍କର ଦର୍ଶନ ରହିବ, ନବଯୌବନ ଦର୍ଶନ ସେଇଟା ବହୁତ ଆନନ୍ଦର ଲୌହ, ପୁଣି ତାପରେ ପ୍ରଭୁ ଝୁଲି ଝୁଲି ଯୋଉ ଗୁଣ୍ଡିଚା ରଥଯାତ୍ରାକୁ ରଥକୁ ଆଗମନ ହଉଥିବେ ସେ ସେଇଟା ବି ଅଉ ଅଉ ପୂର୍ବ ଦୃଶ୍ୟ ଆମ ଓଡିଶାବାସୀ ମାନଙ୍କ ପାଇଁ, ଆମ ମାନଙ୍କ ପାଇଁ, ଆମେ ଓଡି ଶା ରହିଥିବା ଯୋଗୁ ଆମର ଓଡିଶାର ଯୋଉଟା ଦୁତୀୟ କାଶ୍ମୀର
ନିହାତି ନିହାତି ଭାବରେ ଆପଣଙ୍କ ଆଜ୍ଞା ଆଜ୍ଞା ଆପଣଙ୍କ ସହିତ କଥା ଥାଇ ମୋତେ ବହୁତ ଭଲ ଲାଗିଲା ନମସ୍କାର।
ନମସ୍କାର।